ହାଲୋ।
ହାଲୋ। କହୁନ ଶୁଭୁଚି କୁହଅ।
ନେଟୱାର୍କ ଅଛି?
ଆଉ ଏଇ ଛାତ ଉପରେ ଗୋଟେ ଚଉକି ପକେଇ ଆଣି ବସିଲି ବା ବଷ ଯୋରେ ହଉଚି ଏଠି ସେଢି ଘର ବାହାର ରାହିକିନା ଗୋଟେ ଗଛାତିଭଳିଆ ହେଇକି ସେଠି ବସିଚି ଆଉ। ଯାଇ ହଉ ଭଗବାନ ଭଲ କରନ୍ତୁ।
ଆକି କଷ୍ଟ କରିବାକୁ ପୁଡୁଚି।
ପର ପ୍ରିୟ ରାସନୀ ଭାଷା।
ମୁଁ କହିଲି କି କଷ୍ଟ କରିବାକୁ ପଡୁଚି ନହେଲେ ପରେ କଲ କରିଥାନ୍ତ ହଉ।
ନାଇଁ ନାଇଁ ନାଇଁ ଏଇଟା କ ମାନେ ଏଇଟା ତମର ଲସ୍ ହେଇ ଯିବ ମୁଁ ଏଇଟି କଲ କାଟିଦେବି ତମର ଲସ୍ ହେଇଯିବ।
ତ ଭାଇଙ୍କର ତାଙ୍କର ଅ ହେଇଗଲା କମ୍ପ୍ଲିଟ ହେଇଗଲା ମୋ ବେଳକୁ ଲସ୍ କରିଦେଲେ। ତ ଯାହାବି ହଉ କଥା ହେଇଯିବା। ବୁଝି ପାଇଲନା?
ନା ଲସ୍ କାଇଁ ହବ ଆଉ କେତେବେଳେ କଲ କରିଥାନ୍ତ କଥା ହେଇଥାନ୍ତେ ଆଉ।
ହଁ ମୁଁ ତ କହିଲି କଲ କ ମୁଁ ବର୍ଷା ହଉଚି ବୋଲି ଦି ପଟେ ଫୋଟୋ ଉଠେଇକି ଛାଡିଲିବି ଆପଣଙ୍କୁ କଣ ନାଁ ଦେଖନ୍ତୁ ନହେଲେ କହିବେ ଭାଇ ମିଛ କହୁଚି ଏଠି। ଜୋରେ ବର୍ଷା ହଉଚି ଜୋରେ ବର୍ଷା ହଉଚି ବା। ଅ ହଉ ଏଇଟା କମ୍ ମ୍ପିଲିଟି କରିଦବା ତାପରେ ଦେଖିବା ସନ୍ଧ୍ୟା ବେଳକୁ ଆ ଯେତେବେଳେ ଫ୍ରି ରହିବ ମେସେଜ କରିଦବ। କ କରିଦବା ଆଉ ତମର କେତେ ଟା ଫାଙ୍କା ଅଛି?
ମୋର ଆଉ ଦଶଟା ଦରକାର।
ଓହୋ ଦଶଟା ମାନେ ଦଶଟା କୋଡିଏଟା ଖଣ୍ଡେ ହେଇଯାଇଚି ବଧେ ନାଇକି?
ହଁ।
ଦଶଟା ନୁହ ଛଅ ସାତଟା ହେଇଗଲେ ଆପଣଙ୍କ ହେଇଯିବ।
କାର?
ତମର।
ହୁଁ ଛଅ ସାତଟା ନାଇ କହୁଚନ୍ତି ତିରିଶ ଟା କମ୍ପ୍ଲିଟ କରିବାକୁ ନା କଣ?
ନାଇଁ ନାଇଁ ତିରିଶଟା ତ କଥିଲେ ଚବିଶଟାଟ ହେଇଗଲା କିଛି ଅସୁବିଧା ନାହିଁ।
ଅ ହୋଁ।
ଆଉ କଣ ମାନେ ଆଉ କେ ପୁରୀ ଯିବ କେବେ?
ପ୍ଲାନାଇଁ ପୁରୀ ଯ ଡୋରି ଯେତେବେଳେ ଭଗବାନଙ୍କ ଲାଗିବ ଦେଖ
ଅ ଜଗାଙ୍କ ଡୋରି ଲାଗିବ ରଥଯାତ୍ରାକୁ ଯାଉନାହାନ୍ତି ବୁଲିକି ଆସିବେ।
ଯିବାକୁ ତ ଇଚ୍ଛା ଅଛି ପ୍ରବଳ ମାତ୍ରାରେ।
ହଁ।
କଣ ହଉଚି ଦେଖାଦାଉ ସୁବିଧା ହେଲା ସୁବିଧା ହେଲେ ଯିବାକୁ ପଡିବ ଆଉ।
ହଉ।
ସବୁ ଆଡକୁ ଚାହିଁଲେ ବି ଇଚ୍ଛା କରୁଥିଲେ ବି ଯାଇ ହବନି। ନାଁ ସମୟ ସମୟ ଆସିଲେ କୁଆଡେ
ନାଁ ମୁଁ ତ ଏଇ ଯିିବି ଯିିବି ବେଲି କୋଉ ଥର ଯାଇ ଛି ଏବେ ବାହାରିଲିଣି ମାସେ ହେଲା ଜଗନ୍ନାଥଙ୍କୁ ଦର୍ଶନ କରିବି ଜଗନ୍ନାଥ ଦର୍ଶନ କରିବି ହେଲେ ଜ ଜଗାକୁ ଦର୍ଶନ କରିପାରୁନାହିଁ କି ଜଗା ଡୋରି ମତେ ଲାଗୁନି।
ଓ ହୋ।
ଦେଖିବା ଆଉ କେବେ ଜଗାଙ୍କ ଡୋରି ଆମ ପାଖେ ଲାଗୁଛି ବଳିଆ ପାଖେ
ହଁ।
ହୁଁ। ଆଉ କଣ ଆଉ ଖବର କଣ ଭଲ ଅଛ?
ହଁ ଭଲ ଅଛି ଆଉ ତମ ସେଆଡେ ବେ ଚାଷ ହେଲାଣି?
ତାଷ।
ହଁ।
ହଁ ତାସ ତ ଚାଲିଛି ଆଉ। ତାଷ ଚାଲିଛି ହେଲେ କଣ ତାଷ ବୋଲି ଏବେ ତ ଖାଲି ବୁଣା ବୁଣି ହଉଛି ଧାନ ମାନେ ତଳି ଫଳି କରୁଛନ୍ତି। ତଳି ପକା ହେଇଛି। ଏଇ ଆଜି ବର୍ଷା ହେଲା ବର୍ଷା ହେଲା ଲୋକମାନଙ୍କ ମନ ଟା ତାଷୀ ମାନଙ୍କ ମନଟା ଖୁସି ହେଲା। ଗାଈ ଇନ୍ଦ୍ର ଦେବତାଙ୍କ କୋପରୁ ଟିକେ ଆଜି ତାଙ୍କର ଆର୍ଶୀବାଦରେ ଆଜି ବର୍ଷା ହେଇଛି। ଏ ସବୁଆଡେ ବର୍ଷା ହେଲାଠୁ ବିଲ ଆଡେ ଟିକେ ପାଣି ହବ ଆଉ।
ହଁ ହଁ ହଁ।
ନ ହେଲେ ତଳି ଯୋଉ ରୁଆ ହେଇଥିଲା ବିଲ ଧାନ ସେ ଧାନର କି ଛି ମହତ୍ତ୍ୱ ରହି ନଥାନ୍ତା।
ଓ ହୋ।
ଯା ହଉ ଭଲ ହେଲା ଟିକେ ବର୍ଷା ଫର୍ଷା ହେଇଗଲା ଟିକେ ଭଲ ଲାଗିଲା ଖୁସି ଲାଗିଲା ଆଉ ଆଉ ତମର କଣ ମାନେ ଯେମିତି କିି ବୁଲାବୁଲି ଡିଆମ୍ ଫ୍ୟାମ୍ କଣ ଅଛି କି ପାର୍କ ଆ କି ମନ୍ଦିର ତ କହିଲ ଉଁ ଆଖଣ୍ଡଳ ମଣି ଅଛି ଆଉ ସେମିତି କଣ ସବୁ ଅଛି? ଭଲ ଭଲ ପ୍ଲେସ୍ ଭୋଜିଭାତ କରିବା ପାଇଁ ଆଉ ଫ୍ୟାମିଲ ନେଇକି ଯାଇ ବୁଲାବୁଲି କରିବା ପାଇଁଁ।
ହଁ ଯାଉଛି।
ହଁ।
ହଁ ବୁଲା ବୁଲି କରିବା ପାଇଁ କଣ ସେଇତ ଆଖଣ୍ଡଳ ମଣୀ ଯାଆନ୍ତି ଧାମରା ଯୋଉ ପୋର୍ଟ ସେଠିକି ଯାଆନ୍ତି ବୁଲା ବୁଲି କରିବା କୁ ଆଉ
ଧାମ ହଁ।
ସେଇ ପାଖାପାଖି ଆଉ ହୁଁ।
ହୁଁ।
ରଖିଥା। ଲଗେଇବା ଏଇଠି କୋଉଠି ଏଇଠି ଏଇଠି ଲଗେଇବା। ହଁ ଲଗେଇ ଦେ। ଆଉ କଣ କୁହ?
ଏଇ ବସିଛି ଉପରେ ମୁଁ କହଲିି ଦେଖିବା କଣ କେମତି ଖାଇବା ଆଉ କଣ ମାନେ ଆମର ରଜରେ ଆଉ କେ ରଜ ଦିନେ ସିନା ଗଲେଭାରି ଗୋଟେ ଦିନ ଗଲ ପୁରୀ ଆଉ ଦି ଦିନି କୁଆଡେ ବୁଲିଲ?
ସେ ଗୋଟେ ଦିନ ହୁଁ ରଜରେ ଯାଇଥିଲି ପୁରୀ ବୁଲିକି ଆସିଲା ପରେ ଆଉ କୋଉଠି ବୁଲିବାକୁ ଯାଇନି ମୁଁ ଯାଇଥିଲି ର ଜରେ। ଆମ ବାପ ଘରକୁ ସେଇ ଟାଇମରେ ଯାଇକି ସେଇଟି ଟିକେ ବୁଲାବୁଲି କରିକି ଆସିକିନା। ହଁ ଥିଲି ଆଉ ଗୋଟେ ରିଲେଟିଭ ଘରକୁ ଯାଇଥିଲି। ଓହୋ ପିଠା ଫିଠା କରିଥିଲେ ଖାଇଲୁ ବି ରଜରେ। ବୁଲାବୁଲି କରିକି ଆଉ ମୁଁ ତ ନ ଥିଲି ନା ମୁଁ ଯାଇଥିଲି ଘରକୁ। ଘରୁକୁ ଯାଇଥିଲି ଆମ ମୋ ବାପ ଘର ବାପ ଘରୁ ଗଲି ଆଉ ଗୋଟେ ରିଲେଟି ଘରୁକୁ ତାଙ୍କ ଘରେ ପିଠା ଫିଠା କରିଥିଲେ। ତାଙ୍କର ହେଠି ଖାଇ ଖୁଇକି ତାପରେ ଆସିଲୁ ଭାରି ଆଉ।
ସିନା ଗୋଟେ ଦିନ ବାପ ଘର ହେରିକା ଯାଇଥିବ ନା ତିନ ଦିନ ଯାକ ରହିଲ।
ନାଇଁ ମୁଁ ପଳେଇ ଯାଇଥିଲି ଏଁ। ଉଁ ମାନେ
ଓ ହୋ ଆଉ ଭିଣେଇ ଭାଇ ଯାଇଥିଲେ ନା ନାଇଁ?
ନାହିଁ ଭିଣେଇ ଭାଇ ଯାଇ ନଥିଲେ।
ଓ ହୋ। କଣ କରନ୍ତି?
କିଏ?
ଭିଣେଇ ଭାଇ।
ହଁ ଅଛନ୍ତି ଗୋଟେ କମ୍ପାନୀରେ।
ଓ ହୋ। ଯାହା ତ ବ୍ୟବସାୟ କରିବାକୁ ପଡିବ ନା ଆଉ କଣ ଆଉ। ଘରେ ବସି ଆଉ ଖାଇବେ କି ଯାହାଲେ ବି କିଛି ତ ଡିଉଟି କରିବାକୁ ପଡିବ ଆଉ କିଛି। କାମ କରିବାକୁ ପଡିବ।
ହଁ ନକଲେ ଆଉ ହବ କି?
ନକଲେ ଛୁଆ ପିଲାଙ୍କ କଥା କିଏ ବୁଝିବ?
ହଁ ହଁ। ତମେ ମ୍ୟାରେଜ କରି ସାରିଲଣି?
ହଁ ମୋର ମ୍ୟାରେଜ ସଇଲାଣି ମୋର ବି। ଏ ଗୋଟେ ଝିଅ ଗୋଟେ ପୁଅ ଝିଅକୁ ତିନି ବର୍ଷ ପୁରି ଚାରି ଚାଲିଲା ପୁଅକୁ ପାଁ ଛଅ ପୁରି ସାତ ଚାଲିଲା।
ଏ ମା ଇଏ ତ ପୁରା। ତମର ମ୍ୟାରେଜ ବୋଧେ ଆଠ ନଅ ବର୍ଷ ହେଇଗଲାଣି।
ମୋ ମ୍ୟାରେଜ ଏଗାର ବର୍ଷ ଦଶ ବର୍ଷ ଏଗାର ବର୍ଷ ହେଲାଣି।
ଓହୋ।
ମାନେ ମୋର ଏଜ୍ ହେଇଥିଲା କେତେ?
ପୁଅ ସ ମୋ ପୁଅ! ଓ ହୋ।
ମତେ କୋଡ଼ିଏ ମ୍ୟାରେଜ କରିଛି ମତେ ଏଇନା ତିରିଶି ହେଲାଣି।
ହଁ।
ହୁଁ ହ।
ମତେ ବି ସେଇ କୋଡ଼ିଏ ହେଇଥିଲା ମୁଁ ପୁଅରୁ ସେଇ ଛଅ ପୁରି କି ସାତ ଚାଲିଛି ଆଉ ଜଣଙ୍କର
ମାନେ ଯଦି ଛଅ ପୁରି ସାତ ଚାଲୁଛି କେବେ ଜନ୍ମ ହେଇଥିଲେ ଏ ଇଏ ଟାଇମରେ କି ରଜ ଟାଇମରେ।
ପୁଅ ନା ନା ନା ସେ ଅଗଷ୍ଟ ମାସ ଜନ୍ମ ହେଇଥିଲା।
ଓହୋ ନାଇଁ ମୋ ପୁଅ ରଜ ମୋ ପୁଅ ରଜ ଝିଅ ଆଉ ଏ ନାଇଁ ନାଇଁ ସରି ପୁଅ ପୁଅ ହୋଉଛି ନୂଆ ବର୍ଷ ଦିନେ ଥିଲା ମାନେ କେମିତି ମନେ ରହିବା ବି ଦେଖ ନୂଆବର୍ଷ ଦିନେ ଥିଲା ଝିଅ ନୂଆ ବର୍ଷ ପୂର ନା ରଜ ଦିନେ ଥିଲା ଝି ପୁଅ ନୂଆବର୍ଷ ଦିନେ ଥିଲା।
ଓ ହ।
ମାନ କିଛି ମନେ ରଖିବା କିଛି ଲେଖିକି ରଖିବା କିଛି ଆବଶ୍ୟକ ନାହିଁ। ରଜ ଦିନେ ନୁଆ ବର୍ଷ ଦିନ ହିଁ।
ହଁ ପର୍ବରେ ଜନ୍ମ ହେଇଯାଇଛନ୍ତି ଆଉ।
ଓହୋ ଆମର ଆଉ ଜଣେ ମୋ ପୁତ୍ରା ଜନ୍ମ ଦିନ ଦୋଳ ପୂର୍ଣ୍ଣିମା ଦିନ। ସେ ଗୋଟେ ତାର ମନେ ଦେଲା।
ହଁ।
ଏମତି ଆଉ। ଆଉ ପୁଅ ପାଠ ପଢିଲାଣି?
ହୁଁ ଷ୍ଟାଣ୍ଡର୍ଡ ୱନ୍।
ଓହୋ ମାନେ କୋଉଠିରେ ମାନେ ଇଏ ହେଇକ ଯାଉଛି କନ୍ଭେଟେ? ସିଶୁମନ୍ଦିର ହଁ ମୋ ପୁଅ ତ ଇଂଲିଶ ମିଡିୟମ?
ହଁ।
ଆ ଏ ଇନଗଲିସ ମିଡିଅମ ଟା ଭଲ ନା ଆମର ଏଇ ମାନେ ଯାଉଛି ସରସରୀ ଶିଶୁ ମନ୍ଦିର
ହୁଁ ସରସ୍ଵତୀ ଶିଶୁ ଶିଶୁମନ୍ଦିର ଭଲ ଓଡିଆ ମିଡିୟମ ଟା ଭଲ ମୁଁ ଆଡମିସନ କରିଦେଇଛିି ସିନା ମତେ ଭଲ ଲାଗେନା ଇଂଲିଶ ମିଡିୟମ।
ହଁ ନାଇଁ ମୋ ପୁଅ ବି ଯାଇଥିଲା ଫାଷ୍ଟ ଇଂଲିଶ ମିଡିୟମ ଗଲା ଆଠ ଦଶ ଦିନ ଖଣ୍ଡେ ଗଲା ଆମର ଏଇ ପୁଅ ମଙ୍ଗିଲାନି କଣ କ ଲି ମଙ୍ଗିଲାନି ଯିବା ପାଇଁ ତପରେ ହେଠୀ ମୁଁ ଦେଖିଲି ଯେ ଇଂଲିଶ ମିଡିୟମ ଖାଲି ନା ଦେଖିଲା ବଳଙ୍କ ମାଷ୍ଟର ମା ପାଠ ପଢେଇବେନି ତାଙ୍କର ଯୋଉମାନୋନେ ବଡ ବଡ ଛୁଆ ଟେୁସନ ହେବାକୁ ସେ ମାଷ୍ଟର ପାଖକୁ ସେଇମାନୋନ ବସି ପାଠ ପଢିଲଲେ ମୋ ମନ ଛଡିଗଲେ ଆମ ପଅବକୁ ଯଦି ପଳେଇବୁ ଆଣିକି ତାପରେ ଶିଶୁ ମନ୍ଦିରରେ କାଲି ନା ପରଦିନ ନାଁ ଲେଖା ହେଇଛି। ତାର ଫାଷ୍ଟ ଲେଖେଇ ଦେଇଥିଲୁ ଉପରା ସ୍କୁଲରେ। ଉପରା ସ୍କୁଲ ରେ ବର୍ଷେ ପଡିଲା ବର୍ଷେ ପଡିଲା ପରେ ଏଇନା ନାଁ ଲେଖା ହେଇଛି ଶିଶୁ ମନ୍ଦିର ନାଁ ଲେଖା ହେଇଛି ପରଦିନ ନାଁ ଲେଖେଇକି ବୋଉ ନେଇକି ନାଁ ଲେଖେଇକି ବୋଉ ବପାର ଆସନ୍ତି ଆଉ।
କ୍ଲାସ ମାନେ ତର ପ୍ରଥମ? ପ୍ରଥମ ନା କଣ ହେଲା?
କଣ ହେଲା ମୁଁ ଦେଖିଛି ମୁଁ ବୋଉ ଯାଇଥିଲା ନାଁ ଲେଖାକୁ ସେି କିନ୍ତୁ ପ୍ରଥମ ଯାଇଥିଲା କୋଉଠି ଆମ ଫାଷ୍ଟ ଲେଖେଇଲା ପରେ ଉଠିିବ ପ୍ରଥମ ଯୋଉଟା ଏଇଟା ତ ପଢିଲାନି ନା ଉପରେ ଆ ନାଁ ଲେଖିଲ ଲେଖାହେଇଥିଲା ତାପରେ ଏଇ ପ୍ରଥମଇଟା ସବୁବନ ଆଉ ସେ କଣ ଡାରେଟେ ଆଉ ପ ଥମ କୁ ପଳେଇବ କିି? ପାଠ ପଢୁଛି ହଁ ହଁ ଟିସିି ଯୋଉଟା ଆମର ଟିସି ଆଣି ଥିଲି କୋଉଠୁ କହିଲ ଉପରାସ ସ୍କୋଲୁ ରୁ ଟିଶି ଟା ଆଣିଲୁ। ମାନେ ସେ ଟୋଟାଲି ନାଁ ଟା କାଟିଦବ ନା ନାଇଁ ନାଁ ଟା ବି ଥିବା ଉପରା ସ୍କୁଲ ରେ?
ହଁ। କାଟିବେନି ଯୋଉ କ୍ଲାସ ରେ ପଢୁଥିବ ସେଇ କ୍ଲାସ ରେ ତାପ କ୍ଲାସରେ ଆଡ଼ମିସନ୍ କରିବେ।
ଓ ହୋ।
ଯଦି ତାର ମାନେ ପ୍ରଥମ ହେଇଥିବ ତାର ପ୍ରଥମ ସେଠି ସରିଯାଇଥିବ ଏଠି ଦ୍ଵିତୀୟରେ ଆଡିମି ହଁ ପ୍ରଥମ ଯଦି କମ୍ପ୍ଲିଟ୍ ହେଇଥିବ ଦ୍ୱିତୀୟରେ ଏଠି ଆଡ଼ମିସନ କରିବେ।
ହଁ ହଁ।
ହୁଁ ହଉ।